ଆଜ୍ଞା।
କଁ କରୁଚ?
ଏଇଠି ବସିଚି।
ଓହୋ, କଁ ଖାଇଥିଲ? ହଁ, ମୁଁ ଏଇଠି ବସିଛି ଆଉ।
ମୁଁ ଏଇ ଚାହା ବିସ୍କୁଟ ଖାଇଥିଲି।
ଅ ହ।
ଆଜି ତମର ରୋଷେଇ କଣ?
ଆଜି ଚିକେନ୍ ତରକାରୀ ହବ।
କେମିତି କର ଚିକେନ୍ ତରକାରୀ ଟା?
ଚିକେନ ତରକାରୀ ଆଗେ ଚିକେନ୍ ଆଇଲେ ହଁ ଧୁଆ ଧୋଇ କରିକି ଲୁଣ, ହଳଦୀ, ଅଦା, ରସୁଣ ଆଉ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ। ସବୁ ଆଉ ଟିକେ ତେଲ,
ଚା ହେଇକି ଦବ।
ନା ନା ବଟା ହବ ବଟା ବଟା
ଆଜ୍ଞା! ମାନେ ଯଉଆକୁ ତରକାରୀ ସେଥି ପାଇଁ ଯୋଉ ମସଲା ଟା ବାଟିଥିବ ସେଇଥିରୁ ଟି
ହଁ। ହଁ, ସେଇଥିରୁ ସବୁ ଟିକେ ଟିକେ ପକେଇକି ନା ତେଲ ଟିକେ ବି ପକେଇକିନା ତାକୁ ଗୋଳେଇ ଗାଳେଇ ହଁ। ହଁ। ଆଉ ଯୋଉ ଉ ଗୋଳେଇ ଗାଳେଇକିନା ରଖିଦେଇେଥିବୁ। ତାପରେ ପିଆଜ ହେରିକା ପକେଇ ତେଲ ପକେଇକି ତାପରେ ପିଆଜ ହେରିକା ପକେଇକି
ଆଜ୍ଞା।
ମସଲା ପିଆଜ ହେଇଗଲା
ପିଆଜ ଟିକେ ନାଲି ହେଇବାକୁ ଆସିଲେ ମସଲାଟା ପକେଇବି।
ହଁ। ହଁ।
ଆଜ୍ଞା।
ତାପରେ ମସଲାକୁ କଷିବୁ ତା ଧେରେ ପୁଣି ଜିରାଗୁଣ୍ଡ, ଧନିଆ ଗୁଣ୍ଡ ଚିକେନ୍ ମସଲା ଗୁଣ୍ଡ ଆଉ ଯୋଉ ଉ
ଗରମ ମସଲା ଗୁଣ୍ଡ ମିଟ୍ ମସଲା ନୁହଁ ଚିକେନ୍ ମସଲା। ଚିକେନ୍ ମସଲା ପକେଇକି ତା ହଁ। ତାକୁ ଗୋଳେଇ, ଗୋଳେଇ, ଗୋଳେଇ, ଗୋଳେଇ ସିଏ କଷି ହେଇଗଲା ପରେ ସେ ଯୋଉ ଗୋଳା ହେଇକିନା ଯୋଉ ଚିକେନ୍ ରହିଥିଲା ରହିଚି
ଅଜ୍ଞା। ଆଜ୍ଞା।
ଗୋଳା ହେଇକି ଯୋଉ ଚିକେନ୍ ରହିଥେଲା ତାକୁ ପକେଇକି ଏଁ କଷିବୁ।
ଆଉ ଯୋଉ ତମେ ଚିକେନ୍ ତ ତମେ ଚିକେନ୍ ତରକାରୀରେ ଆଳୁ ପକାଅନି?
ହଁ ଆଳୁ ପକାଏ, ଆଳୁ କହିଆକୁ ଆଉ ଯୋଉ ସେ ଆଳୁ ଆଉ ଚିକେନ୍ ପକେଇକି କଷିକି କଷି, କଷି ହେଇଗଲା ପରେ ସେଠୁ ତାପରେ ଯୋଉ ପାଣି ଦେଇଦବୁ। ପାଣି ଦେଲା ପରେ ଫୁଟିଅ ଫୁଟିବ। ଆଳୁ ସିଜିବ ଚିକେନ୍ ସିଜିବ। ସିଜି ସାରିଲେ ଫୁଣି ଯେତେବେଳେ ଓହ୍ଲେଇବୁ ଓହ୍ଲେଇଲା ବେଳକୁ ଫୁଣି ଚିକେନ୍ ମସଲା ହେରିକା ପକେଇବୁ।
ଚିକେନ୍ ମସଲା ଟିକେ ଗରମ୍ ମସଲା
ହଁ-ହଁ।
ଧନିଆ ପତ୍ର ଥିଲେ ବି ଟିକେ ଧନିଆ ପତ୍ର ବି ପକେଇବ।
ପତ୍ର ଥିଲେ ପକେଇଦବୁ ଟିକେ ମେଥି ପତ୍ର ପକେଇବା ପଡେ। ମେଥି ପତ୍ର
ତମକୁ ମେଥିପତ୍ର ଭଲ ଲାଗେ?
ହଁ ମେଥି ପତ୍ର ପିତା ଲାଗେ ତ। ଟିକେ-ଟିକେ ପଡିବ ବାସ୍ନା ପାଇଁକା ଆଉ।
ହବା ପାଇଁ ଆଉ।
ହଁ ଯେମତି ଆମେ ପୁରୀ ତିଆରି କଲେ ତେଲରେ ଅଟାକୁ ଘଷୁଚେ ଘଷୁଚେ ତାପରେ ପାଣି ଦେଇକି ଟିକେ ଚକୁଟୁଚି ତା ଧିଏରେ ଟିକେ ମେଥି ପ ତ୍ର ପକଉଚେ।
କଳା ଜିରା ଟିକେ ପକା ହଉଚି।
କଳା ଜିରା ଟିକେ ପଡ଼ୁଚି।
ଆଜ୍ଞା।
ତାପରେ ଚକୁଟି ଚାକୁଟିିକିନା ଥଉଚେ। ଥୋଉଚେ ସେ ଟିକେ ନରମ ହେଇଗଲା ପରେ ତାକୁ ଗୋଳେ ପୁଣି ବେଲି ବାଲିିକିନା ଜଣେ ବେଲୁଛି ଜଣେ ଛାଣୁଛି ଜଣେ ତ ବେଲିକି ଛାଣିବାକୁ ଟିକେ କଷ୍ଟ ହବ ନା
ଆଜ୍ଞା ଆଜ୍ଞା
ଜଣେ ତ ବେଲିକି କଷ୍ଟ ହବ ନା ସେଥିଲାାଗି ଜଣେ ବେଲି ଦଉଛି ଆଉ ଜଣେ ଛାଣି ଦଉଛି ଆଉ ତାପରେ ପୁରୀ ହେଇଗଲା ଆଉ
ଆଜ୍ଞା ଆଜି ଆମର ହଉଛି କିନ୍ତୁ ଆଳୁ ପରଟା
ହଁ କେମିତି କରୁଛ
ଏ ତମେ କେମିତି ଆଳୁ ପରଟା କର ମାନେ ଅ ଯୋଉ ରୁଟିରେ ମାନେ ରୁଟି ସହ ଆଳୁ ଚକଟାକୁ ପୁରା ବେଲ ନା ରୁଟିରେ ମାନେ ଯେମିତି ପୁର ଦିଆ ପିଠା ହୁଏ ଗୋଟେ ସାଇଡ ରେ ଆଳୁବୁର ତ ଯୋଉ ପୁର ଦେଇକି ତାପରକୁ ରୁଟି ଟାକୁ ପକେଇଦିଅ ନା ସେମିତି କର କେମିତି କର ତମେ
ନାହିଁ ଆମେ କଣ କରୁ ଅଦା ରସୁଣ
ଆା ଆଞା ନାଇଁ ନାଇଁ ମୁଁ ଏକଥା କହୁଛି କି ମାନେ ମାନେ ପୁରା ର ଅଟା ଆଉ ଅଟା ଗୁଳା ଆଉ ଆଳୁ ଚକଟା ଏକାଥରେ ବେଲି ଦିଅ
ନାଇଁ ନାଇଁ ନାଇଁ ନାଇଁ ଆମେ ଛୋଟ ଛୋଟ ଗୁଲା କରିବୁ ଦିଟା ଆ ତାକୁ ବେଲି ଦେବୁ ଯେଉଁ ଗୋଟାକରେ ଆ ଆଳୁ ପୁରା ଦେଇଦବୁ ତା ଉପରେ ଆଉ ଗୋଟେ ତା ଉପରେ ପକେଇକିନା ଯେମ୍ତି କାକରା ପିଠା ହଉଚି ଏମିତି ନଉଟେଇ ଦଉଚୁ ସେଏ ସେମ୍ତି ତା ଉପରେ ଦେଇ ଦେଇେଇକି ତା ଚାରିପଟ ଟିକେ ପାଣି ମାରିକିନା ନ ଏନ୍ନ୍ତି ଏନ୍ତି ଅଙ୍ଗୁଟିରେ ଦାବି ଦାବି ଦେଲେ ସିଏ ପୁରା ହଁ ହଁ! ହଁ ସେମ୍ତିକିନା କରିଦେବୁ ଆଉ। ଆଉ ତମର କେମିତି କର ଆଳୁ ପରଟା?
ଆମର ଯେମିତି ଯୋଉ ଯେଏଁତି ଆମେ କାକେରା ଦିଏ ଯେମିତି କରୁନି କାକେରା। ଗୋଲିଆ କାକରା ନୁହଁ ଇଏ କାକେରା।
ଲମ୍ବା।
ଲମ୍ବା କାକରା ଗୋଟେ ସାଇଡରେ ପୁର ଆଉ ଗୋଟେ ସାଇଡରେ ଯେମିତି ଖାଲି ମୁଁ ଯଉ
ହଁ। ଏମ୍ତି ଏମ୍ତି ଭାଙ୍ଗିଦିଅ।
ଆଜ୍ଞା ଆଜ୍ଞା ଭାଙ୍ଗି ଦଉ ରୁଟିଟାକୁ ଭାଙ୍ଗି ଦଉ।
ଓ ହ। ସେମ୍ତି ଆଳୁ ପରଟା କର!
ହଁ ଆଜ୍ଞା ଆଜ୍ଞା।
ଆଉ ଗୋଟେ ଗୋଟେ ଲୋକ କେମ୍ତି କରନ୍ତି ଜାଣିଚ ମାନେ ଯୋଉ ଟିକେ ବୁଲା ବେଲି ଦେବେ ତା ଦିହି ଭିତ୍ ତରେ ଦେଇଦେବେ ଆଳୁ ଆଳୁ। ତାକୁ ଯେମତି ପରଟା ବେଲନ୍ତି
ସେମିତି ବେଲିବେ ତିନି କଣିଆ।
ଆଜ୍ଞା ଆମର ସେଠି ମୋ ଶାଶୁ ଘରେ ସେମିତି କରା ହୁଏ।
କେମ୍ତି କରା ହୁଏ?
ଯେମ୍ତି ପରଟା ଯେମତି ଆମେ କରୁନି କି ତମେ ଯେମ୍ତି କହିଲନି ପରଟାରେ ତାର ଆଳୁ ତା ଭିତରେ ଦେଇକି ପ ଟିକେ ଟିକେ ପରଟା ଯେମ୍ତି ବେଲା ହୁଏ ସେମ୍ତି। ସେମ୍ତି ବି ତା ଭିତରେ ଦେଇକି ପରଟା ଭଳିଆ ପୁରା ପରଟା ଭଳିଆ ହେବ।
ହଁ ହଁ! ନାଇଁ ନାଇଁ ଆମର ଏମିତି କରୁ। ସେଇ ଗୋଟେ ଗୋଟେ ଲୋକ ସେମତି କରନ୍ତି ଆଉ।
କେତେ ଜଣଙ୍କର କେତେ କ
କିଏ କେତେ ପ୍ରକାରରେ ଶିଖିଚନ୍ତି ଆଉ।
ଆଜ୍ଞା।
ମୁଁ ଯଦି ଏମିତି କଲି ତମେ ସେମିତି କରୁଚ ଆଉ କିଏ କେତେ ପ୍ରକାରରେ ରଖିଛନ୍ତି କରୁଚନ୍ତି। କେତେ ଆଇଟମ୍ ସବୁ କରୁନାହାନ୍ତି ଆଉ କିଏ ଗୁପଚୁପ୍ କରୁଚି ଘରେ।
ଆଜ୍ଞା। ତମେ ଗୁପଚୁପ ଟା କେମିତି କର? କେମତି ଚକୁଡ ଆମେ ଯେତେ ଥର ଚକୁଡୁ ଜମା ଫୁଲେନି ଭଲସେ।
ଆଉ ଆମର ଯେତିକି ଅଟା ସେତିକି ସୁଜି ଦଉ। ଧର କପ ଅଟା ଦେଲେ ନା କପେ ସୁଜି ଦେଇଦଉ। ସେଇଠୁ ତାକୁ ଟିକ୍ ଟିକେ ପାଣିରେ ବତରେଇ ଦବୁ। ଭିଜି ଗଲା ପରେ ତାକୁ ଚକୁଟିବୁ ଉମ୍ ସେଇଠୁ ଚକୁଟିକିନା ଘୋଡେଇକି ଥୋଇଦବୁ। ସେଇଠୁ ତାପରେ କିଛି ସମୟ ରହିଗଲା। ତା ପରେ ପୁଣି ଟିକେ ଚକୁଡି ଦେବୁ, ପୁଣି ତାକୁ ଘୋଡେଇକି ଥୋଇଦବୁ। ସେଉଠୁ ଦେ ଦେଖିବୁ ପାଞ୍ଚ ଦଶ ମିନିଟ ଗଲା ପୁଣି ଗୋଟେ ଗୋଟେ କି ବେଲିବୁ ସେ ଟୁଙ୍କା ଟୁଙ୍କା ଟୁଙ୍କା ଫୁଲିଯିବ।
ଗୁପଚୁପ୍ ବାଲାଙ୍କର ଫୁଲେ ସେମିତି ଫୁଲେ।
ହଁ, ହଁ।
ଆଜ୍ଞା।
ତାପରେ ଆଳୁ ଚକଟା ହବ। ତା ଦିହ ଆହୁରି ପୋଦିନା ପତ୍ର ପାଣି ପଡ଼ିକି ତେନ୍ତୁଳି।
ହ ତେନ୍ତୁଲ ଟାକୁ ଭିଜେଇକି ରଖି ରଖିଥିଲି ସେ ଆହୁରି ପାଣିଟା ଆହୁରି ଭଲ ଟେଷ୍ଟ ହବ।
ହଁ ତେନ୍ତୁଳିକି ଭିଜେଇକି ରଖିଥାଉ। ତାପରେ ଯୋଉଁ ଉ ପୋଦନା ପତ୍ର ଆଉ ଧନିଆ ପତ୍ର ଯଦି ଥବ ପକଉ ଆଉ ଯୋଉ କଞ୍ଚା ଲଙ୍କା, ଆମ୍ବୁଲ। ସେ ପାଣି କରିଥାଉ ଆଉ ଆଳୁ ଯଉ ଚକଟୁ ତା ଦିହ ରେ ହଁ ଜଲଜିରା ପକେଇଲେ ବି ଆହୁରି ଟେଷ୍ଟ ଲାଗେ। ଆଉ ଆଳୁକୁ ଚକୁଟି କିିନା ରଖିଥିବୁ, ତା ଦେହରେ ଟିକେ ଲୁଣ। ଟିକେ ଲଙ୍କାଗୁଣ୍ଡ ପଡିଥିବ ରାଗ ପାଇଁକା, ଯିଏ ରାଗ ନ ଖାଇବ ସିଏ ଖାଏ। ହଁ ଜିରା ଲଙ୍କା ଗୁଣ୍ଡ ପକେଇଲେ ସିଏ ଆଉ ଟିକେ ଟେଷ୍ଟ ଲାଗିବ। ନହେଲେ ଖାଲି ଯିଏ ରାଗ ନ ଖାଇବ। ଖାଲି ଟିକେ ଜିରା ଗୁଣ୍ଡ ପକେଇଦବ ଆଉ ସେଇଠୁ ତିଆରି କରି ପାଣିରେ ବୁଡେଇକି ଖାଇବ ଆଉ। ତାପରେ ଗୋ ଗୋଟେ ଗୋଟେ ଅଛନ୍ତି ଯୋଉ ସେମିତି। ଯୋଉ କଣ ପେଟ ପେଟିଙ୍ଗ କରି ଖାଉଛନ୍ତି ପାଟିରେ ପସୁନି ମୋର।
କିଙ୍ଗ କରିକି।
ହଁ କେ କଣ ସେ ପ୍ୟାକ ପ୍ୟାକ କରିକିନା ପେଟିଙ୍ଗ କରିକି ଖାଆନ୍ତି ଯୋଉ ତା ଦିହରେ ଆଳୁ ଦିଅନ୍ତି ତା ଦେହରେ ଛଣା ଆସିବାକୁ ଦିଅନ୍ତି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଯେମତି ଯୋଉ ଗୁପଚୁବାଲା ବେଳେ ଯେମିତି ଗୁପଚୁବାଲା ଯେମିତି ଯଦି ଲାଷ୍ଟ ବେଳକୁ ଯେମିତି ଆଉ
ହଁ ହଁ ଆଉ ସେଇ ଗୁରା ଆହୁରି ତା ଦେହରେ ଛଣା ଆ ଯୋଉ ଛୋଟ ଛୋଟ ହଁ ବାଦାମ ପକାନ୍ତି ଆଉ ଯୋଉ ଓ ମକା ମକା ଯୋଉ ଛଣା ମକା
ଆଜ୍ଞା ଆଜ୍ଞା।
ଛଣା ମକା ବି ତା ଦିହରେ ଟିକେ ପକାନ୍ତି। ହଁ। ଏମତି ପରିକିନା ଖାଆନ୍ତି ଆଉ।
ଆଜ୍ଞା।
ଆଉ ଆଉ ଚାଟ ଯୋଉ କରୁଚନ୍ତି।
ଆଜ୍ଞା।
ହଁ କହ ହଁ।
କହିଲି ଆଜ୍ଞା।
ପକେଇ କରିଥିଲ?
ହୁଁ।
ହାଲୋ।
ଆଳୁକୁ ସିଜେଇ ଦେଇଥିଲୁ ଆଳୁ ଆଜ୍ଞା। ହାଲୋ ଆଳୁକୁ ଆଳୁକୁ ଆଜ୍ଞା ଆଜ୍ଞା ଆଳୁକୁ ସି
ଆଉ ହଁ।
ତାରୁ ମଟର ବି ସେଇ ଅନୁସାରେ ସିଜୁଚି।
କିଏ? ହଁ କୁହ।
ହଁ ମଟର ବି ସିଜେଇ ଦେଇଥିଲୁ।
ହଁ।
ତା ପରକୁ ମାନେ ଆ ଆଉ ଆଗରୁ ଫାଷ୍ଟ ସବୁ ଯୋଉ ଅ ମକା ଟିକେ ନେଇଆସିଥିଲୁ ଟିକେ ସେଉ ନେଇ ଆସିଥିଲୁ ତାପରୁ ସେରା ସବୁ କିଣିକି ନେଇ ଆସିଥିଲୁ ଆଉ ଘରେ କଲା ବେଳକୁ ବହୁତ ଟାଇମ୍ ଲାଗିବ ନା ସେଇଥିପାଇଁ ମକା ଟିକେ ଆଉ
ମାର୍କେଟ ରେ ତ ସବୁ ମିଳୁ
ବଜାରରେ ତ ସବୁ ମିଳୁଚି ଆଉ।
ହଁ ହଁ।
ମକା ଆଉ ସେଉ ଆଉ ଯୋଉ ନୀମିକି
ହଁ ହଁ।
ଏ ଯୋଉ ନେଇ ଆଉ ତମେ ରୋଷେଇ ଏ ପର୍ଯ୍ୟନ୍ତ କରିନ କିଛି?
ନା ମ ମାଛ ଭଜା କରିବି ଆଉ।
ଆଉ ଘେ ଆଉ ଘରେ ସମସ୍ତେ ଏକାଥରେ ସମସ୍ତେ ମିଶିକି ଖାଇବେ।
ହଁ ହଁ ସମସ୍ତେ। ପୁଅ ଆସିନାହାନ୍ତି ପୁଅ ଆସିନାହାନ୍ତି ଆସିଲେ ସମସ୍ତେ ମିଶିକି ଖାଇବୁ ଆଉ।
ଆଜ୍ଞା ଆଜ୍ଞା।
ଆଉ ତମର କେତେ ସମସ୍ତେ ଖାଇସାଇଲଣି?
ନାଇଁ ନାଇଁ ଆମର ଏ ବି ଆଳୁପରଟା ହଉଛି ଆଉ।